ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଛ
ହଁ ବସ୍ଲି
ଖାଇସାରିଲାଣି
ହଁ
ହ ଓୋ କଣ ଖାଇଲ ହଁ ଖାଇସାରିଲୁଣି
ଖାଇଲି ପିଠା
ପିଠା କଣ
ନ କକରା ପିଠା ଖାଇଥିଲି
ହ
ତମେ କଣ ଖାଇଲା
ରୁଟିକୁ ଡାଲମା
ଓ ହୋ ଆଉ ପୁଅ ସୋଇପଡିଲାନି ହଁ ଶୋଇ ପଡିଲେଣି ଆ। ଓ ହୋ ସେଦିନ କେତେବେଳେ ଗଲ?
ବସ୍
ହଁ। ପୁଅ ଓଦା ହେଇଗଲା।
ହଁ ହଁ।
ହ ହ ଛାଡିଲାନି କି।
ଭାଇ ଆସିଥିଲେ ଛାଡ଼ିବା ପାଇଁ।
ଓହୋ। ହଁ ହଁ।
ହୁଁ ଆଉ ତମେ ନା କୋଉଠି ଅଛ?
ନା ମୋ ଘରେ ଅଛି ଗାଁ ରେ।
ହଁ।
କାଲି ଯିବି ଆଉ ହଁ।
ଓହୋ।
ହଁ ଛୁଟି ସରିଗଲା। ହଁ ଖୋଲାହେଲାଣି ବା ଦି ଦିନ ଛୁଟି ହେଲାଣି।
ସେଇଟା ହ-ଅ-ଅ
ହଁ। ହଁ ବା କାଲି ଗୋଟେ ଦିନ ଛୁଟି ଅଛି ବୋଲି ନା। ନହେଲେ କାଲି ବି ଗୋଟେ ଦିନ ସ୍କୁଲ ଖୋଲା ଥାଆନ୍ତା।
ହଁ ରବିବାର ଯେହେତୁ ଛୁଟି ଅଛି ଆଉ।
କ୍ଲାସ୍ କରିବେ ଆଉ।
ହଁ-ଅ-ଅ।
ଆଉ ଖରାବେଳେ ଖାଇଥିଲି କଣ କିଲୋ ଭାତ, ଡାଲି, ଆଉ ଯେଉଁ ଭ କଦଳୀ ଭଜା, ଆଉ ଯେଉଁ ସନ୍ତୁଳା, ଆଉ ଯେଉଁ ପୋଟଳ କୁରୁମା, ପନିର
ହୁଁ।
ଖାଇଥିଲି ଆ ଆମ୍ବ। ହଁ। ହଁ, ଆଉ ଆଜି କଣ ରୋଷେଇ‌ କରଥିଲ? ହଁ
ଖରାବେଳେ ଆଜି ହେଇଥିଲା ବେସନ ଆଳୁ ତରକାରୀ ଶାଗ
ସେ ଶାଗଟା ଖାଇଲେ ନିଦ ମାଡ଼େ ନା?
କୁହନ୍ତିକି ସୁନସୁନିଆ ଶାଗ ଖାଇଲେ ନିଦ ଲାଗେ, କିନ୍ତୁ ମୁଁ ତ ଥରେ ଖାଇଥିଲି ନିଦ ଲାଗିନି କି ଆଜି ବି ଖାଇଛି କାଇଁ ତ ନିଦ ଲାଗିନି।
ହଁ ହଁ। ମୋ ଶାଶୁ କହନ୍ତି ଖାଇଲେ ନିଦ ମାଡେ। ହଁ କିନ୍ତୁ ସେ ଶାଗଟା ଟିକେ ଭଲ ଲାଗେ ସଜନା ଶାଗ ଟାଇପର ଶୁଖିଲା ଶୁଖିଲା ଲାଗେ ତ ଭଲ ଲାଗେ। ଟାଉଁସିଆ ଟାଉଁସିଆ ଲାଗେ ନା?
ହଁ ହଁ ହୁଁ।
ଆଉ ଛୁଆ ସମସ୍ତେ ଖାଇ ପିଇକି ଶୋଇଲେଣି? ନା ନା। ଭାଉଜ ଖାଇନାହାନ୍ତି ଶୋଇଛନ୍ତି। ଛୁଆ ହଁ ଛୁଆ ଖାଇସାରିଲେଣି।
ହୁଁ ହୁଁ।
ଛୁଆ ଖାଇ ଗଡୁଛନ୍ତି।
ହୁଁ ହୁଁ ହୁଁ। ଆଉ
ତମର‌ ଖିଆପିଆ ସଇଲାଣି? ନା ଆଉ କୁଆଡ଼େ ଯାଇନି। ତମର ଖିଆପିଆ ସରିଗଲାଣି?
ହଁ ମ।
ସମସ୍ତେ ଖାଇସାରିଲେଣି ଆମର ଟିକେ ଶୀଘ୍ର ଖାଆନ୍ତି ଆଜି ଟିକେ ଲେଟ୍ ହେଇଗଲା ଦଶଟା ହେଇଗଲା ଯେହେତୁ ଖରାଳ ଖାଇବାଟା ଆମେ ଟିକେ ଲେଟରେ ଆଜି ଖାଇଥିଲୁ ଡେରିରେ, ଖାଉଖାଉ ଚାରିଟା ସାଢେ‌ଚାରିଟା ହେଇଯାଇଥିଲା ଗେଷ୍ଟ ଆସିଥିଲେ ତ ଅତିଥି ଆସିଥିଲେ ଘରକୁ। ହୁଁ ହୁଁ, ହୁଁ ହୁଁ, ହଁ ହଁ ବନ୍ଧୁ ବି ଆସ୍ ଥିଲେ ନାଆ ନାଆ।
ହଁ ବନ୍ଧୁ ଆସିଥିଲେ, ମାହାଙ୍ଗାରୁ ଦୁଇ ଜଣ ସାଙ୍ଗ ‌ଆଙ୍କର ଆସିଥିଲେ, ଟିକେ କଥାବାର୍ତ୍ତା ହଉ ହଉକା ଯେହେତୁ ବନ୍ଧୁ ଥିଲେ, ଆଉ ଖାଇହବନି ନା।
ହଁ ଲେଟ୍ ହେବ, ହୁଁ ଆଉ ଯାଆ । ଓହୋଃ। ହଁ ହଁ, ଆଜି ବର୍ଷା ହେଇନି? ହଁ ହଁ।
ତମ ଆଡେ ଆଜି ବର୍ଷା ହେଇଛି?
ନା ନା ଆଜି ବର୍ଷା ହେଇନି କାହି ଉଠାଇଥିଲା ହେଇନି ତ।
ସେ ବିଜୁଳ କିନ୍ତୁ ବର୍ଷାଟା ହେଲାନି।
ହଁ
ହୁଁ ଆଉ କାଲି କେ
କାଲି କେତେବେଳକୁ ଯିବ। କାଲି ଯାଉ ଯାଉ ସେଇ ହବ ପାଞ୍ଚଟା ଆଉ। ବର୍ଷା ଟାଇମ୍ ଟା ନା ଚୁଆ ଗୁଡାକୁ ନାଇକି ଯିବା ଶୀଘ୍ର ନା ଗାଡି କାର କର ରେ ଏ ଛାଡିଦବେ ଆଉ କାରରେ ଘଡ ଘଡି ଟା ତ ଟିକେ ଡର ଲାଗିବ ହଁୁ ଆମେ ତିନି ଜଣ ହେଲୁ ନା। ତିନି ଜଣ ବ୍ୟାଗ କିନ୍ତୁ ଯିବୁ ବାଇକି ରେ। ଏଟା ପଳେଇବୁ କା୍ର
ହଁ
ସୁବିଧାରେ ଯାଇକି ପହଞ୍ଚିିଯିବି ଘରେ ଆଉ ହଁ।
ହ ହଟ
ହଁ ରଜ ଫଜ ସରିଲା ଏବେ ସବୁ ଘରକୁ ଯିବେ ଆଉ ହ ରଜ ସରିଗଲା ସରିଗଲା ବୁଲାବୁଲି ସରିଗଲା ଛୁଆଙ୍କ ଛୁଟି ସରିଗଲା। ଆଉ ଏଇନା ଖାଲି ସାସୁ ଘର ରୋଷେଇ ଆଉ। ବାପଘର ଶଇଲା ନିଶା ଏଇ ଟାଇମ ଟା କିନ୍ତୁ ସମସ୍ତେ ଆସନ୍ତି ଘରକୁ ରଜ ଟାଇମ ସବୁ ଝିଅ ଆସନ୍ତି ଘରକୁ। ହଁ ଭଲ ଲାଗେ ଜଖା ଚା ହ ମାଶା ହ ଦେଇରେ
ସେଗୁଡା ଆର ବର୍ଷ ଆହୁରି ବହୁତ ଆସିଥିଲେ ଏ ବର୍ଷ ତ
ଏତେ ଆସି ନଥିଲେ ଯୋଉମାନେ ଆସିଥିଲେ ଆର ବର୍ଷ ସେମାନେ ଆସିନଥିଲେ। ଏ ବର୍ଷ ଯୋଉମାନେ ଆସିନାହାନ୍ତି ହଁ ଆର ବର୍ଷ ସେମାନେ ଆସିଥିଲେ। ହଁ ଖୁସି ଲାଗିଲା ଟିକେ। ଆ ଆସ ମାନେ ସେ କଥାାର୍ ହଁ। ଆଉ ତମର ସମସ୍ତେ ଆସିଥିଲେ ସାଙ୍ଗମାନେ ହଁ ଜଣେ ଦିଜଣ କିଏ ଆସିଥିଲେ ଆଉ
ଆଉ ପିଠା ପିଠି କରିଥିଲ ନା ନାଇଁ ତମେ ନା ତମେ କିଛି କରିନ?
ମୁଁ ଏଠି କାଇ କଣ କରିଥିଲି। ଘରକୁ ବୁଲି ଆସିଛି, କଣ କରିଛି କିଛି କରିନି।
ଆଉ କଣ କଣ ପିଠା ଘରେ କରିକି ଦେଲେ ଖାଇଛ
ଏି ପ ପିଠା ହେଇଥିଲା ଆସ୍ତା ପିଠା ହେଇଥିଲା ଆଜି କାକରା ପିଠା ହେଇଥିଲା ମଝିରେ ଯେ ଦିନ ଚକୁଳି ହେଇଥିଲା ହେଇଥିଲା ହଁ ଗୋଟେ ଦିନ ଖାଇଥିଲି ପାନ ଆଉ ବି ମନେ ନାହିଁ ଖାଇବ ପାନ ଫ୍ରିଜ ଋ ତୁ ଆଜ ଭୁଲଲାଲିି ସାରା ମନେ ନହି
ଆଉ ହ ମୁଁ ଏଥର ମାନେ ମୁଁ ମତେ ଯେତିକି ବର୍ଷ ହେଲାଣି ମୁତ ବେଶି ପାନ ଖାଏନି ଏ ବର୍ଷ ମୁଁ ଗୋଟେ ପାନ ଖାଇଥିଲି ମାନେ ପାଟି ଟା ମୋର ପୁରା ଫୁଲହେଇକ ତା ଉପରେ ଆହୁରି ଅଧା ବାହାରିଲା ମାନେ ତୁ ହେ ଏତେ
ହୁଁ। ନ ଖାଇକି ତ ପାଟି ଘା ହେଇଯାଇଚି ଆଉ।
ହଁ ଫାସ୍
ଫାଷ୍ଟେ ଦିନ ମତେ ଜଣେ ଦେଇ ଦେଇଥିଲେ ଦିଟା ପାନ ଖାଇବା ପାଇଁ ସେଇ ଗାଁରୁ ଖାଇଦେଲି ଯେ ମାନେ ମୋର ଦିପଟ ସାଇଡ ମୁଁ ଭାତ ଖାଇପାରିଲିନି ଏତେ ପୋଡ଼ା ହେଲା।
କଳ ଖାଇଗଲା କିନ୍ତୁ ବାହାରୁ ଗୋଟେ ଜାଗାରୁ ମୋ ସ୍ଵାମୀ ଆଣିକି ଦେଇଥିଲେ ଯେ
ହୁଁ। ସେ ଆସିଥିଲେ ମଝି ରଜ ଦିନ? ହୁଁ ହୁଁ। ଅହ ହଁ ହଁ।
ତ କରଦେଇକି ଆଲେ ଭରି ଆଉ। ଟ୍ରେ ସେ ଯା ଆରି ତାପରେ ଫେରିଲା ଅଳୁକୁ ନେଇକି ଆସିଥିଲେ ପାନ ପୁଣି ମତେ ଡାକିଲେ କଲେ ଆସ ପାନ ନେଇକି ଯିବୁ। ଯାଇଥିଲେ ତାଙ୍କ ସାଙ୍ଗମାନେ ଦିଟା ଦେଇଥିଲେ ସିଏ ଗୋଟେ ଦେଇଥିଲେ।
ହଁ।
ପିଠା ଆଣିକି
ହଁ ହଁ। ଅଁ ହଁ। ଆଉ ଶାଶୁହରେ କଁ ପିନଚ ନାଇଟ୍
ନାଁ ଲୁଗା। ଶାଢ଼ୀ।
ଅଁ ହଁ। ଯାମାନେ?
ଯାହାର ଯାହା ପସନ୍ଦ ପିନ୍ଧନ୍ତି ମୋ ଶଶୁର ପସନ୍ଦ କରନ୍ତିନି ତ ସେଇଥିପାଇଁ ମୁଁ ଏତେ ଇଏ ପିନ୍ଧେନି। ଦେ ଡ୍ରେସ୍ ପିନ୍ଧେ କିନ୍ତୁ ଘରୁ ବାହାରୁକୁ ଯାଏନି ଯେତୋଳେ ସେତୋଳେ ପିନ୍ଧେ। ଆଉ ଯେତୋଳେ ବାହାରକୁ ଯାଏ ପାପ ଘର ହୋଉ କି ମୋ ନଣନ୍ଦମାନଙ୍କ ଘର ହଉ କି ମୋ ସାଙ୍ଗ କି ତୋଳେ ବାହାରକୁ ଯାଏ ସେତୋଳେ ଡ୍ରେସ୍ ପିନ୍ଧେ। ଘରେ ପିନ୍ଧେ କିନ୍ତୁ ବାହାରୁକୁ ଆସ ବାହାରେନି ଯେହେତୁ ଦେଢଶୁର ଅ ଆଉ ଶଶୁର ଅଛନ୍ତି ଖୁଡ଼ତାଶୁର
ଅ ହ। ହୁଁ।
ହୁଁ।
ଶାଶୁ ଶଶୁର ଅଛନ୍ତି?
ନାଇଁ।
ଉଁ ହୁଁ।
ଶ୍ୱଶୁରଘରିଆ କେତେ ଭାଇ?
ତିନି ଭାଇ ବଡ ଭାଇ ବଡ ଅଛନ୍ତି। ବଡ ମା ଆମର ଅଛନ୍ତି। ଦାଦା ଆଉ ଖୁଡି ଅଛନ୍ତି। କିନ୍ତୁ ବାପା ମାଙ୍କର ଏମିତି ବାପାଙ୍କର ବ୍ରୈନ୍ ସ୍ତୋଚ୍କ୍ ଯାଇଥିଲେ ଲା -ଲାଟିନରେ ପଡିଗଲେ।
ହିଲଲା ବଳକୁ କହିଲ କି ସେମିତି ଵି ଧଳା ରକ୍ତ ଅଛି। ଧଳା ରକ୍ତଟା ତାଙ୍କର ପୁରା ବାହାରି ସେ ଜାଣିପାରିଲେନି କେଏଟା
ହୁଁ ହୁଁ।
ହୋଇ ଜ ବଲ ହଉ ଠିକ ଅଛି।
ଜୋଇନ୍ତ୍ ଫାମିଲି ନା ସବୁ ଅଲଗା ଅଲଗା?